ହାଲୋ।
ହଁ ହାଲୋ ତମ ଲାଇନ ଆସିଲା?
ଆଁ ହଁ ଲାଇନ ନା ଲାଇନ ଆସିନି ଆମର ବି କଟିଗଲା ଏଇନା।
ସେ କଣ ହୋଉଚି କେଜାଣି ଆଙ୍କର ଖାଲି ଲାଇନ ବେଲାଙ୍କର ଏଇ
ଏଇ ଯେବେଠୁ ଯେବେ ନାଇଁ ଯେବେଠୁ ଟିି ପି ସି ଗୋଟେ ଟାଟା ଥିଲା ଏଇ ଯେବେଠୁ ଏ ଯୋଉ ପି ଗୋଟେ ଆସିଲାଣି ସେ ସବୁବେଳେ ସେମତି କରୁଚି ମାନେ ଖରା ଦିନଟାରେ ବି ଲାଇନ କାଟିଦବ। ଆଉ ତୋର ତ ଭାଗ୍ୟ ଖରାପ ମୁଁ କୋହୁଚି ଗୋଟେ କଥା ମୁଁ ଯୋଉ ନିମାପଡା ଯୋଉ ମାଉସୀରେ ମାନେ ଏତେ ଅନଲକି ମୁଁ ମୁ ତା ଘରକୁ କେତେ ଚାରି ପାଞ୍ଚ ଥରେ ଯାଏ। ମୁଁ ମୁଁ ଯେବେ ଯିବି ଶୁଣନ ମୁଁ ଯେବେ ଯିବି ତାଙ୍କର ସେଦ। ବର୍ଷାବ ତାଙ୍କର ମାନେ ଏତେ ଅଲ କି ହଁ ଲାଇନ କଟିକି ଝଡ ବା
କିନ୍ତୁ ଏପେ ଯଉଳିା ଗରମ ହଉଛି କହନି କହନି।
ଆରେ ଶୁଣୁନ ବର୍ଷା ତ ହବ ଲାଇନ ଯୋଉ କଟିଯିବ। ଏକ ତ ତମେ ଝରକା ଖୋଲିପାରିବନି ଭିତରେ ତ ଗରମ ଲାଗିବ ଶୋଇପାରିବନି। ଯୋଉ ବର୍ଷ ହେଲା ପରେ ଯୋଉ ଗୁଳମୁଳି ହବନି କି ରାତି ସାରା ଲାଇନ କଟିଛି। ରାତି ସାରା ଶୋଇ ପଇିବନି ତମେ ମଶା ମାଛି ବାଡିେଇଆ ବାଡିଆ ବସିବ ଆମେ
ମାନେ ନିମାପଡ଼ାଟା କ ମାମୁଁର
ନିମ ପାଠଟା ମାଉସୀ ଘର ବଡ଼ ମାଉସ ମାନ ମୋ ମମିର ବଡ଼ ଭଉଣୀ।
ମମିର ବଡ଼ ଭଉଣୀ ମାନେ ଶାଶୁଘର ତାଙ୍କର ତାେଲେ ମାଉସୀ ଘରଟା କୋଉଠି?
ଆରେ ମୋ ମାଉସୀ ଘର ବା ମମିର ବଡ ଭଉଣୀର ଘର।
ହଁ ମା ମାଉସୀ ଘର ତା ମାନେ ତ ମାମୁ ଘରଟା।
ଆରେ ବଡ ମମିର ବଡ ଭଉଣୀ ଘର ମାନେ ତାଙ୍କ ନିଜ ଘର ସେଇଟା
ଆଚ୍ଛା ତାହେଲେ ମମି କେହି ଭଉଣୀ ଦି ଭଉଣୀ?
ଦି ତିନି ଭଉଣୀ ଆଉ ଗୋଟେ ଭଉଣୀ କେଉଁଝରରେ
ତା ମାନେ ମମି କଣ ସବାବଡ?
ମଝି ମଝି।
ମଝି ନା ବଡ ମାଝେ? ଆଚ୍ଛା ଆଚ୍ଛା ତାହେଲେ ସାନ ଭଉଣୀ ମାନେ ସିଏ କେଉଁଝରରେ।
ହଁ
କେଉଁଝରେ ଏମାନେ କ ତାଙ୍କର ଜବ୍ କରୁଛନ୍ତି?
ଜବ୍ ନାହିଁ ମଉସା ଜବ୍ କରୁଛନ୍ତି ମାଉସୀ ଅଛି ଆଉ।
ଆଚ୍ଛା ଆଚ୍ଛା। ତାମାନୋନେ ମାମୁଁ ଘଟା କୋଉଠିଥିଲେ ନିଜ ମାନେ ମାମୁଁ ଘରେ? ସୁନ୍ଦରବଦା ଏଇଠି ଆମର ଯୋଉ ଏକାମ୍ର କଲେଜ ପାଖରେ।
ହଁ ହାଇଟେକ୍ ସୁନ୍ଦର ପ ଏଇ ଟ ତ ଦଶ କିଲୋମିଟରଉ ମୋ ନିଜ କଁ ଖୋର୍ଦ୍ଧା କଣ୍ଟାବାଡ଼।
କଣ୍ଟାବାଡ଼।
ହୁଁ
କଣ୍ଟା ବାଡ କଣ୍ଟା ବାଡ ସେ ଜଟଣୀ ସେପଟେ କି ରେ
ହେ ଜଟଣୀ ଠି ଜଟଣୀ ହେଇ କୁଆଡେ ଜଟଣୀ ଆଗକୁ ଖୋର୍ଦ୍ଧା ଖୋର୍ଦ୍ଧା ପରେ କଣ୍ଟାବା
ହ ତା ମାନେ ଜଟଣୀ ଠାରୁ ବି ଆହୁରି ଆଗରେ ନା ହଁ ମାମୁଁ ଘର ଅଛନ୍ତି ତ ତା ମାନେ ଏଇଠି କଣ ମାନେ ଘର ନେଇକି ରହିଛ। ମାନେ ତିଆରି ନିଜ ଜାଗା ଥିଲା ଜାଗା ଥିଲା ଘର ବନେଇକି ରହିଛ।
ସେତେବେଳେ ତ ବାପ ଘର କରିଦେଇଛନ୍ତି ସବୁ ମିଶି ଗାଁରେ ଘର ଅଛି। ଗାଁରେ ଜାଗା ଅଛି ଘର ଅଛି।
ମାନେ ସେଇଠି ରହୁଛନ୍ତି ଏନା କିଏ
ଗାଁରେ ଘରେ ଗୋଟେ ଜଣେ ବିଧବା ଜଣେ ଅଛନ୍ତି ବିଧ ସିଏ ରହୁଛନ୍ତି ସ୍କୁଲ ଚଲଉଛନ୍ତି ଅଙ୍ଗନବାଡିରେ ସମିତି ଆଉ
ଓହୋ ମାନେ ଆଚ୍ଛା ହଉ ଆଉ ଗୋଟେ କଥା କଣ କହିଲୁ। ଆମର ଇଏ ଯଉ ଫୁଟବଲ ପାଇଁ ଖେଳିବା କୁ ଡାକୁଥିଲା। ହୁଁ।
ମୁଁ ତାକୁ ଆଜି ପାଞ୍ଚଟା ବେଳେ କହିଥିଲି ସତରେ ବା। ମୁଁ ଆଜି ତାକୁ ପାଞ୍ଚ ଟା ବେଳେ କହିଥିଲି ଯେହେତୁ ସେ ଆମେ ପଳେଇଲେ ନା ମେଲନ ପଡିଆ ତ ମୋତେ ଆଉ ଇଚ୍ଛା ହେଲାନି ଭଲ ଲାଗିଲାନି ତାକୁ ମନା କରଥିଲି ପାଞ୍ଚଟା ବେଳେ।
କଣ କହିଲା?
ମନା କରିଦେଲି ତ ସେ ଦେଖିଲା ହଁ ହଉ, ଆଉ କ୍ରିକେଟ ଖେଳୁଛ ଫେର ଫୁଟବଲ କେମିତି ଖେଳିବା?
ସିଏ କଣ ସିଏ କଣ କହିଲୁ? ସିଏ ଫୁଟବଲ ଦେଖିଲେ ମାନେ ମାନେ ତା ମନରେ ଗୋଟେ କଣ ପଳେଇ ଆଉଛି ନାଇ ଆମେ ଗୋଟେ ଫୁଟବଲ ଖେଳିବା।
ଆରେ ସିଏ ଆକ୍ଚ୍ୟେଲି କଣ କହିଲୁ ସେ ବହୁତ ଇମ୍ୟାଚୋର ମାନେ ମ୍ୟାଚୋର ହେଇନି। ମତେ ଯାହା ଲାଗେ ସେ ବହୁତ ଛୁଆଳିଆମୀ କରେ। ଯାହା ଟିକେ କଣ ଦେଖିଥିଲା ଦେଖିଥିବାର ସେଇ ଷ୍ଟୋରି ପକେଇବୁ ସେ ମାନେ ଗୋଟେ କଣ କହିଲ ଇମେଚୁର ପର୍ସନ ଯେମତି ହୁଏନି। ସେମିତିଆ ଟିକେ ମାନେ ମ୍ୟାଚୋରିଟି ଆସିନି। ତମକୁ ଯାଣିଚି ସେ ବାଜ୍ୟ ରିଲ୍ସ ଛାଡୁଥିବ ମାନେ କଣ କହିଲ ଖାଲି ରିଲସ ର ସେ ଯୋଉ କାର୍ଟୁନ ଫାର୍ଟୁନ
ହଁ ହଁ ମତେ ତାପରେ କହିଲା ମତେ କହିଲା କି ଆଉ ଅ ଫୁଟବଲ ପାଇଁ ତମ ସାଙ୍ଗ ମାନଙ୍କୁ ଡାକ ହେଲା ଶୁଭଙ୍କର କୁ ଡାକ ଚି କୁଗୁଡାକ ତମ ଯେତେ ବି ସାଙ୍ଗ ଅଛି, ମୁଁ କ ଆରେ ମୁଁ ତାକୁ କହିଲେ ମତେ କହୁଛି କହିଲ ମତେ କହୁଛି ଟର୍ଫ ଯିବା ଟର୍ଫରେ ଯାଇ ସେଠି ଖେଳିବା। ମୁଁ କହିଲି ଟର୍ପ ରେ କଣ ଆମକୁ ତ ଏକରେ ଫୁଟବଲ ର ଏଫ୍ ବି ଜଣା ନାହିଁ। ମାନେ ମୁଁ କହିଛି ହଁ ଆରେ ମତେ କହୁଛି କିଟ୍ କିଟ୍ ସବୁ ଯାକ ମୁଁ ଯୋଗେଇବି। କିଟ୍ ମାନେ ଗ୍ଲୋଭସ ହେଲା ଫୁଟବଲ ହେଲା ବାକି ସବୁ ମୁଁ ଯୋଗେଇବି। ତେମେ ଖାଲି ଖେଳିବାକୁ ଆସିବ ପିଲା ଆଣିକି ଆସିବ, ମୁଁ ମୋ ସାଙ୍ଗମାନଙ୍କୁ ଡ଼ାକିଦେବି ଆମ ସ୍କୁଲ ପିଲା ଯେତିକି। ଆଉ ତେମେ ତମ ପିଲା ଆଣି ଖେଳିଆ, ସେ ଏଇଆ କହୁଛି। ତାପରେ ଫୁଟବଲ ବି କିଛି ଇଏ ନାହିଁ ଯେ ମୋତେ ଖେଳି ଆସେନି ମୁଁ ଜାଣିନି ତା ବିଷୟରେ କିଛି ନା ତାପରେ ମତେ କହୁଛି ନାଇଁ ତୁ ଫୁଟବଲ ଦେଖ ଫୁଟବଲ ଖେଳ ଭଲ ଲାଗିବ ଇଏ ସିଏ, ମା ଯା ତାହା ବି ଗୋଟେ ଦେଖିଥଲ
କେତବେଳେ କେତେବେଳେ କେତେବେଳେ ଏଫ୍ ୱାନ ଦେଖୁଛି ଯୋଉ ସ୍ପୋର୍ଟସ ୱାଲା ଏଫ୍ ୱାନ। କେତେବେଳେ କଣ ଦେଖୁଛି ତାର ସେମିତି ଚାଲିଛି ଆଉ।
ଆଉ ତାପରେ ସେ ଯାହା ଦେଖୁଛି ସେ ସେଗୁରା ଆସିକି ବି ଆମକୁ କହୁଛି ଏଇଆ ଦେଖିଲି। କଣ କହିବ, ଏଇ ପ୍ରତ୍ୟୁଷ କଥା କଣ? ପ୍ରତ୍ୟୁଷ୍ କଥା କଣ?
ପ୍ରତ୍ୟୁଷ ଅଛି ତାର ସେମିତି ଆଉ, ସେମିତି ଟିଉସନ୍ ଯାଉଛି। ପଢ଼ାପଢ଼ି
ସେ କଣ ସିଏ ଆଗରୁ ଆଉଥିଲା ଖେଳି ଆକୁ କଣ ଆଉ ଆଇଲାନି।
ତାକୁ କଣ ଖେଳ ଜଣା ଅଛି, ତାର ଇଛା ଅଛି ପ୍ରବଳ, ତାକୁ ଘରେ ବି ଛାଡ଼ୁନାହାନ୍ତି ଆଣ୍ଟି ଟିଚର୍। ତା ବହୁତ ଷ୍ଟ୍ରିକ୍ଟ ଗୋଟେ ବୋଲି ପୁଅ ତାଙ୍କର ଷ୍ଟ୍ରିଟ୍ ତାଙ୍କର।
ଅସିତ୍ ମତେ କଣ କହିଲା ଯାଣିଚୁ?
କଣ?
ଆରେ ଅଶିତ ସେଦିନ ଆମେ ଆମେ ବେଳେ ବେଳେ କେତବେଳେ ମୋ ମନ ନାହିଁ ମୁଁ କାଳେ ତାକୁ କହିଦେଇଥିବି ମୁଁ ସେ ଦି ଜଣଙ୍କୁ କହିଲି ଆଉ ନାଇଁ ମୁଁ ନିଡ୍ ପାଇଁ ପ୍ରିପାର ହଉଛି ତ ମୋର ବି ନିଟ ସତରେ ବିର ପାର୍ ହଉ ଥିଲି ମୋର ନେଇଟା ପଳେଇଲା ଖସିଗଲା ମୁଁ ଦେଇପାଇଲିିନି। ମୁଁ ତକୁ ସେୟା କହିଛି ହେଲା ତା ମାନେ କଣ କହିଲୁ ସିଏ ଧରିକି ବଇଚି ନାଇଁ ନାଇଁ ଜଗା ଭାଇ ଟପର।
ହୁଁ।
ଜଗାହାଇ ଟପ୍ପର। ଆରେ ଭାଇ ମୁଁ କ, ଣ ସେୟା କହିଲି ସେ ପ୍ରତି ମୁମେଣ୍ଟରେ ସେ କଥାା ଟାକୁ ମାନେ ପୁରା କଣ କହିଲୁ ଗୋଟେ ପଞ୍ଚ ଲାଇନ୍ ଭଳିଆ ଗୋଟେ ମାରୁଛି।
କମେଣ୍ଟ।
ଆ ହଁ ବା ଆରେ କହିଦେଲି ଗୋଟେ କଣ ସେଇ କଥାଟାକୁ ଗୋଟେ ଧରିକି ଗୋଟେ ତାପରେ କମେଣ୍ଟ ମାଇଲା ପରେ ବି ଗୋଟେ ଗୋଟେ କୋଶ୍ଚିନ୍ ପଚାରୁଚି ଯିବି ସେଇ ଭଳିଆ ମୁଁ ତାର ଆନ୍ସରଦଉଛି ସିନା ଦେଖେ ଦେଖେ ଦେଖେ ତପର ଆନ୍ସର କଲା।
ହୁଁ
ମାନେ ତାର କେମିତି କଣ ପାଠ ହୁଏ ଭଲ ପଡ଼େ?
ସିଏ କଣ କହିବି ଇଲେଭେନ୍ଥରେ ପୁରା ଯାଇଛି। ହୁଁ।
ଆଁ।
ହଁ ତାର ଆଭରେଜ ପାଠ ଆଉ। ମାନେ ଶୁଣୁନ ଡାଉଟୁ ପଚାରିବ ଟି ପଚାରିବ ମାନେ ମୁଁଣ୍ଡ ଖରାପ କରିଦବ ସବୁ ଅନଲିଟେଡ଼େ ଡାଉଟ୍ ମାନେ ପଢା ଗୋଟ ମନେକର ଫିଜିକ୍ସ ର ଭେଲୋସିଟୀ ପଢ଼ାହଉଚି ସେପଚାରିବ ୱାଟିଜ୍ ଆକ୍ସିରେସନ। ଏମତି ଆଉ।
ମାନେ ଯୋଉଟା ପଢ଼ା ହଉଛି ସେଇଟା ନାହିଁ ଯୋଉଟା ବୋ ଅଲଗା ପଢା଼ ହଉଛି ସେଇଟା। ଆରେ ଆମର ବି ସେଇଭଳିଆ ହଉଥିଲା ଆମର ଗୋଟେ ନୀତିଶ ବୋଲି ଗୋଟେ ପିଲାଟେ ଥିଲା ହେଲା ନୀତିଶ ଛାଡ ସୌମ୍ୟ କଥା କହୁଚୂ ଶୁଣୁଏଇନା ହସିବୁ।
ସିଏ ଏଇ ଯୋଉ ମା୍ୟାମଙ୍କୁ ପାଖକୁ ଆସୁଥିଲେ କହିଲେ ମତେ ଝାଡ଼ା ଲାଗୁଛି ଡ଼େଲି ଝାଡ଼ା କହି ପଡିବି ଆଉ ପଡିବିନୀ। ମାୟାମ୍ ମାୟାମ୍ ଆଉ ଆଶୁତୋଷ ଭାଇ କୁହନ୍ତି ସୌମ୍ୟ ଆରେ ଥରେ ଜାଣିଛ ଦିଦି ଆସିଥିଲେ ତ ମାନେ ମ୍ୟାମ ଙ୍କର ହଜବେଣ୍ଟ ସରୀ ଅଙ୍କଲ୍ ଅଙ୍କଲ ବାଟରେ ଆଶୁଥିଲେ ଅଙ୍କଲ ଦେଖିଲେ ସୋମ୍ୟକୁ ସୋମ୍ଯ କଣ ଆରାମସେ ଚାଲିଚିଲ ହଲଡ଼ୁଲିକି ଆସିଛି ପଚାରିଲେ ଅଙ୍କଲ ତୁ କୁଆଡ଼େ ଯାଉଛୁୁ ଟିଉସନ୍ ଯାଇନୁ କି ନାଁ ନାଁ ମୁଁ ଆସି ଆସିଥିଲି ଟିକେ ଲାଟିନ ଆସିଥିଲି ଆଉ ତୁତ ବଢିଆ ଚାଲି ଚାଲି ଯାଉଚୁ ଆଉ।
ହଁ ଆରେ ସିଏ କ ଶୁଣୁନ୍ ସେତବଳେ ସିଏ ପଢୁଥିଲା ଏଠାହିଁ କୋଉଠି କହିଲ ରାମକୃଷ୍ଣ ପରମହଂସରେ। ରାମକୃଷ୍ଣ ପରମହଂଶ ସିଟୁ ଛାଡିକି ଆଉ ଏମିତି କେତେଟା ସ୍କୁଲ ଚେଞ୍ଜ କରିକି ଆମ ବ୍ରହ୍ମେଶ୍ୱରକୁ ଆସିଲା। ସେଠି ଆମେ ସବୁ ପଢିଲୁ। ପଢ଼ିଲା ପରେ ଦିନେ କଣ ହେଇଛି ଆମେ କ୍ଲାସଟେ କରୁଛୁ କ୍ଲାସ କଲା ବେଳେ ବସିଛି ସେ।
ହୁଁ
ବସିଚିଯେ ଆମର ବାକ୍ୟ ଗଠନ କରାଅଉଛି ସେ ପୁରା ମାନେ ଅନ୍ୟ ମନସ୍କ ଅଛି। ପୁରା ମୁଡ଼ରେ ଛି ଅନ୍ୟ ମନସ୍କ ଆଉ କୁଆଡ଼େ ମୁଁଣ୍ଡ। ମ୍ୟାମ ହଠାତ୍ ପଚାରୁଛନ୍ତି ଆଉ ଯୋଉ ଜାଣିଛୁ ଜୋ ଆଣ୍ଟୋନିମ୍ ସିନୋନି ଜାଣିନୁ ମାନେ ପ୍ର
ହଁ ହଁ ହଁ।
ଆଉ ପ୍ରତି ଶବ୍ଦ କୁ ଆଉ ଗୋଟେ ବାକ୍ୟ ଗଠନ କରାହେଲା ତ ସେ ଗୋଟେ ଥିଲା କ, ଣ କହିଲୁ? ହୁଁ। ତ ଗୋଟେ ଥିଲା କଣ କହିଲ ବା ବାରି ସରି ସରି ଗୋଟେ ଥିଲା ହଉଛି ଅମୃତ ଆଉ ଗୋଟେ ଥିଲା ଅମୃତ।
ହୁଁ
ହେଲା ଦିଟା ଆଙ୍କ ମାନେ ସେ ଅମୃତ ଲଗେଇ ବାକ୍ୟ ଗଠନ କର। ଅମୃତ ମାନେ କଣ? ଏ ଯୋଉ ଯୋଉ ମାନେ ପିଇଲେ ଯୋଉଟାକୁ ଅମର ହେଇଯାଆନ୍ତି ଅମର ହେଇଯାଆନ୍ତି। ହଁ ହଁ ଅମୃତ ଯାହାକୁ ପିଇଲେ ମାନେ ଅମ ଅମର ହେଇଯାଆନ୍ତି। ତ ସିଏ ଗୋଟେ ମୋ ମନରେ ଇଏ ଥିଲା। ଆମେ କେତେଟା ମାନେ ଯେହେତୁ ସେମାନେ ଭଲ ଭଲ ପିଲା ଯିଏ ଜାଣି ଯୋଉ ଆନ୍ସର୍ ଟା ଆମେ ସବୁ ହାତ ଟେକିଛୁ। ସିଏ ଭାଇ କଣ ଭାଇ ଲେଜେଣ୍ଡଟା ରେ, ସେ ଫଟାକ କିନା ହାତ ଟେକି ଦେଲା, ମ୍ୟାମ ମୁଁ କହିବି।। ଆରେ ଭାଇ ମ୍ୟାମ ପୁରା ଆଶ୍ଚର୍ଯ୍ୟରେ ଇଏ କି ପିଲା କିରେ କେବେ କିଛି ଆନ୍ସର ଦିଏ ନି ଆଜି ହଠାତ କିନା ହାତ ଟେକିଦେଇଛି। ତା ପଛରେ ହଁ ହଁ ସୋମ୍ୟ କୁହ ସୋମ୍ୟ କୁହ, ଶୁଣ ଏ ସମସ୍ତେ ଶୁଣ ତାଳି ବଜେଇବ। ସୋମ୍ୟ କହୁଛି ମ୍ୟାାମ ମୋ ବାଇରେ ଅମୃତ ଭଣ୍ଡା ଗଛ ଅଛି।
ମାନେ ସିଏ ଭାବି
ଠିକ୍ ଅଛି ନା ହେଲା ସିଏ ଆଉ କିଛି ଭାବି ପାଇଲାନି ଆଉ ମ୍ୟାମ୍ କହିଲେ ହଉ ଦେ ବସ୍ ବସ୍ ବସ୍। ତାପରେ ବାରି ହେଲା, ତା ପରେ ଗୋଟେ ଆସିଲା ଗୋଟେ ବାରି। ବାରି ମାନେ ଏମିତି ନୁହଁ ଘର ବାଡିି ନା ସେ ଟା ନୁହଁ। ବାରି ମାନେ ହଉଛି ଜଳ ମାନେ ୱାଟର। ହେଲା ମାନେ ସାହିତ୍ୟରେ ହେଲା ୱାଟର ସେଇଟା, ତ ଇଏ କିନ୍ତୁ ସେ ବାରି ଭାବିଛି। ତାପରେ ଫୁଣି ପଚରା ହେଲା ପୁଣି ହାତ ଟେକିଲା, ଆରେ ତୁ ଭୁଲ ଭାଲ ଆନସର ଦଉଚୁ, ତୁ କହନାରେ ତୁ ବସ ପଡ। ନା ନା ଏଥର ପାଇଁ ମ୍ୟାମ ପୁରା ଠିକ୍ ହବ। ଫୁଣି ହାତ ଟେକିଲା ଠିଆ ହେଲା ଆଉ ଦେ କହ, ନା ମୋ ବାଇରେ ଅମୃତଭଣ୍ଡା ଗଛ ଅଛି ଉଁ ପୁଣି ଥରେ ସେଇ ସେମ୍, ସେମେ
ହୁଁ।
ହେଲା ଆମ ବାଇରେ ଅମୃତଭଣ୍ଡା ଗଛ ଅଛି। ମ୍ୟାମ୍ ଚିଡିକି କହିଲେ, କାଲି ମୋ ପାଇଁ ଦିଟା ଖଣ୍ଡେ ଅମୃତଭଣ୍ଡା ଆଣିବୁ ମୁଁ ଖାଇବି।
ହୁଁ ତାପରେ।
କହିବରେ ଭାଇ, କାର୍ଟୁନ ଥିଲା ସ୍କୁଲରେ ଟୋଟାଲ୍ ଉପରେ କାର୍ଟୁନ୍। ସେ ଯେମିତି ପିଲାଙ୍କୁ ପିଲା ଏମିତି ଦି ତିନିଟା ପିଲା ମାନେ ଖେଳିବାକୁ ଡାକିବେ ଖେଳିବ
ହୁଁ।
ଖେଳରେ ପାରିବନି କିନ୍ତୁ ଡାକିଦବ ସମସ୍ତଙ୍କୁ ଏ ଯେମିତି ଗେଡ ଭାଇ। ନିଜେ ଖେଳ ଶିଖିନି କିନ୍ତୁ ଡାକିଦେବ ସମସ୍ତଙ୍କୁ ଇରେ ହଁ ଆଉ ଗୋଟେ ହଁ ଇମ୍ପୋଟାଣ୍ଟ କଥା ଗେଡ ଆଜି ଚିକୁ କହିଛି ଏଇ ପିଲାଙ୍କ ସହିତ ମ୍ୟାଚ ଲଗେଇବାକୁ। କୋଉ ପିଲା କହିଲୁ? ଏଇ ଯୋଉ ଉଁ ସେପଟେ ଏରିଆ ରେବତୀ ନଗର ପିଲାଙ୍କ ସହିତ ମ୍ୟାଚ ଲଗେଇବାକୁ। ଗେଡ ଚିକୁ କୁ କହିଛି।
ସିଏ ଶୁଣ ଶୁଣ ସିଏ କହିଦଉଛି ସିନା, ସିଏ ଦେଖିବ ସେ ଗୁରୁ ଗୁରୁ ସମସ୍ତେ କୁ ଡାକି ଦେବ ଆମକୁ କିଛି ମିଳିବନି ଆମେ ଖାଲି ବସି ବସି ଆସିବା
ଆରେ ତୁ ସେ କଥା ହଁ ଜାଣିଛୁ ଯେ କିନ୍ତୁ ଆମ ପିଲାଙ୍କର ଖେଳ କାହିଁ? ଏଇଠି ଦେଖ ଏଇଟା ସତରେ ଲାଇନ କଟିଗଲା ପୁଣିଥରେ କଟିଗଲା କଟିଗଲା ବା ଏଇଆ କରୁଛନ୍ତି।
ନା ଆମେ କହିଲୁ କହୁ କୋଉ କୋଉ କଥା କଟ କଟି କଟିଗଲା।
ସିଏ ଛାଡ। ଇଏ ଏମିତି ଲାଇନି ଖାଲି ଅପ ଡାଉନ ଅପ ଡାଉନ ଅପ ଡାଉନ କରିବେ, ଆଉ କିଛି ନାହିଁ।
ପରା ଦିନଟାରେ
ଆଉ କଣ କରିବ ଯେ ଇଏ ଯୋଉ ଭଳିଆ ଗରମ ହଉଛି ଇଏ ସେଇଥିରେ ଲାଇନଟା କାଟି ଦଉଛନ୍ତି। ଛାଡ, ଏ ତୁ କଣ କହୁଛୁ ଯାଇଁ ସେଠି ଯାଇ ଖେଳିବୁ ରେବତୀ ନଗରରେ?
ମାନେ ରେବତୀ ନଗର ଯାଇଁକି ମ୍ୟାଚ ହବ?
ରେବତୀ ନଗର ରେ ମ୍ୟାଚ ହବ। ତାଙ୍କ ପିଲାଙ୍କ ସହିତ ମ୍ୟାଚ ହବ, ସେ ଚିକୁ ବି ସେୟା କହିଛି।
ସିଏ ବା ସିଏ ବା ଆଜି କାହାକୁ ଗୋଟେ କହୁଥିଲା ରେବତୀ ନଗରରେ ମ୍ୟାଚ ହବ ଆଉ
ଆରେ ସିଏ ବା ତା ସିଏ ତ ତାଙ୍କ ଙ୍କୁ ଫୋନ କରୁଛି, ସିଏ ତାଙ୍କୁ ଫୋନ କରି କହୁଛି ମୁଁ ତମକୁ ବାହୁବଲି ଏଗ୍ ଚିକେନ ରୋଲ ଦେବି ତେମେ ଆସ ଖାଲି ଖେଳିବ, ମତେ ମ୍ୟାଚ ଜିତ, ଏମିତି ଖାଲି କହି ଦଉଛି।
ନା ନା ଥାଉ। ସେ ଗୁରୁ କୁ କୋତ କୁ ସମସ୍ତଙ୍କୁ ଡାକୁଛି, ଆମେ ଯାଇ କଣ କରିବା। ଆମକୁ ତ କିଛି ମିଳିବନି ବସି ବସି କାଇଁ ଆସିବା।
ମୁଁ ବି ତ ସେଇଆ କହୁଛି, ବସି ବସି କଣ କରିବୁ ଯେ ମଙ୍ଗଳବାରେ ମୋର ବି ଅଧିକ ଇଚ୍ଛା ଅଛି କିନ୍ତୁ ସିଏ ମାନିବନି ବା ତୁ ଜାଣିନୁ ତାକୁ ଚିହ୍ନିନୁ। ସେ ଲାଇନ୍ କଟି-କଟି ମୋ ମୁଣ୍ଡ ଫୁଣ୍ଡ ଖାଲି ଟିଣ ହେଇ ସାରିଲାଣି। ଓ ହଉ ମୁଁ ଯାଇଁ ଖାଇଁ ହେଲା ରହିଲି। ରହିଯା ଭୋକ କଲାଣି, ଲଞ୍ଚ ରେ ତ ହେଇଥିଲା ମାଛ ତରକାରୀ ହେଇଥିଲା।
ଆମର ଆଜି ହେଇଥିଲା କଣ କହିଲ ଚିଙ୍ଗୁଡି ହେଇଥିଲା ଆଉ କଙ୍କଡା ଚିଲିକା କଙ୍କଡା।
କଙ୍କଡ଼ା ହେଇଥିଲା ନା ଡାକିଲନି ନା।
କଣ ତିନିଟା କଙ୍କଡ଼ା ଦେଇଥିଲେ ମାମୁଁ। ତିନିଟାକୁ ଆମୁକୁ ପାଉନି ତମେ ଖାଇବ। ତିନିଟା ବଡ-ବଡ କଙ୍କଡା। ହଁ ମାନେ ମାମୁଁ ଯାଇଥିଲେ ଚିଲିକା। ମାମୁଁ ଚିଲିକା ଯାଇଥିଲେ, ମାମୁଙ୍କର ଟୁର୍ ପଡେଇ ନା ପାରାଦୀପ ଚିଲିକା କୁଆଡେ-କୁଆଡେ ସବୁ ଟୁର୍ ଯାଆନ୍ତି ସପ୍ତାହକୁ ଯେ ଯୋଉ ଚିଲିକା ଯାଇଥିଲେ ଚିଙ୍ଗୁଡି ଦି କେଜି ଖଣ୍ଡେ ଦେଇଚନ୍ତି, ଆଉ କଙ୍ଗଡା ତିିନ ଚାରିଟା ଦେଇଚନ୍ତି।
ହଉ-ହଉ।
ତରକାରୀ କରାହେଇଥିଲା।
ଟିକେ ରହୁଚି, ମୁଁ ଖାଇକି କଲ୍ କରୁଚି ହେଲା।
ଖାଇକି ଆଉଥରେ ହଁ।
ହଉ।